ଓ ମ୍ୟାମ୍ ନମସ୍କାର।
ହଁ ନମସ୍କାର କଣ କରୁଛନ୍ତି।
ଏଇ ବସିଥିଲି କାମଦାମ ସାରିକି।
ଆଛା ମୁଁ ବି ବସିଛି।
ହୁଁ ଖିଆପିଆ ସରିଲାଣି?
ନା ସରିନି ଖାଇବୁ ଆଉ ଟିକେ ପରେ। ଆଉ ଏବେ ଏବେ କଣ ସ୍କୁଲରେ ନା କଲେଜ ରେ ପଢୁଛନ୍ତି।
ନହିଁ ମୁଁ କଲେଜରେ ପଢ଼ୁଛି।
ଆଛା ଏଜାମ ଏକ ତ ସରିଯିବ ରେଜଲଟ ବି ବାହାରି ଯିବନି।
ହଁ ହଁ।
ଏବେ କଲେଜ ଖୋଲିଲାଣି?
କଲେଜ ନା ମୁଁ ଏବେ ଆଡ଼ମିସନ କରିଥିଲି ମାନେ ପ୍ଲସ୍ ଥ୍ରୀରେ
ଫଷ୍ଟଷ୍ଟ ଇୟରନ କୁଇୟର୍
ହଁ ଫାଷ୍ଟ ଇୟର୍ ଫାଷ୍ଟ ଇୟର୍ ପ୍ଲସ୍ ଟୁ ସୋଇଲା
ସାଇନ୍ସ ନା କଣଟା ଆଛା ଓହୋ ତାପରେ କଣ ଟା? କଣ ଟା ଲକ୍ଷ୍ୟ ଅଛି।
ଟିଚିଂ ଲାଇନ୍ରେ ଯିବି ବୋଲି ଲକ୍ଷ୍ୟ ଅଛି।
ଆଛା ତାପରେ ପ୍ଲସ ଥ୍ରୀ ସୋର ବି ପ୍ଲସ ଥ୍ରୀ ଶହ ବି କରନ୍ତି ନା ପ୍ଲସ୍ ଥ୍ରୀ ସରୁ ସରୁ ବିଏଡ୍ କରନ୍ତି।
ପ୍ଲସ୍ ଥ୍ରୀ ସହ ବିଏଡ଼୍ ତ କରନ୍ତି।
ଆଛା ତାହେଲେ ତମେ ବଧେ ସେକେଣ୍ଡ ଇୟର କି ଥାର୍ଡ ଇୟର ରୁ ବି ଏଡ୍ କରିବା ଷ୍ଟାର୍ଟ କରିଦବ ବୋଧେ
ହଁ ଅ ଆଉ ଆପଣଙ୍କ ଆଡ଼େ ଗରମ ହେଉଛି?
ହଁ ବହୁତ ଜୋର ରେ ହଉଛି।
ଫ୍ୟାନ୍ ତ ଗୋଟେ ସେକେଣ୍ଡ ପାଇଁ ବି ବନ୍ଦ କରିପାରିବୁନି। ହେଲେ ଅଧିକ ଫ୍ୟନ୍ ଲଗେଇ ଯଦି ସେ ପୋଡିଯିବ ମୁଁ ଦିନ ଲଗେଇଥିଲି ସେ କାଳେ ପୋଡିଗଲା।
ମାନେ ସେଇ ଫ୍ୟାନ ଦିନ ଯାକ ଲାଗିବ, ଦିନରେ ଲାଗିବ ରାତିରେ ଲାଗିବ।
ଆ ହଁ ଆ ଗାଁ ପୁରା ଭଲ ଗାଁ ରେ କଣ ପୁରା ନେଇ
ଗାଁ ରେ ମାନେ ସହରଠୁ ଗାଁ ବେଷ୍ଟ କିନ୍ତୁ ସହରରେ ଯେଉଁ କାମ ମାନେ ଅଛି, ଗାଁରେ ସେଇ କାମ ନାହିଁ ନା, ସେଥିପାଇଁ ସହରକୁ ଲୋକ ଆସୁଛନ୍ତି।
କିନ୍ତୁ ସହର ଲୋକ ମାନେ ବି କହୁଛନ୍ତି ନା, ଗାଁ ଟା ବି ବେଷ୍ଟ ନା, କାହିଁକି ନା ଗାଁରେ କଣ ଏମିତି ପୁରା ନେଚୁରାଲ ହଉଛି ପବନ ଇଏ ସିଏ
ଙ୍କ ପାଇଁ ମାନେ ସହର ଆସିବା ବହୁତ କଷ୍ଟ, ଆଉ ଯେଉଁମାନେ ସହରରେ ଅଛନ୍ତି ତାଙ୍କ ପାଇଁ ଗାଁ ଯିବା ବି କଷ୍ଟ
ହୁଁ ଉଁ
ମୁଁ ତ ପିଲାଦିନୁ ଏଇଠି ବଢ଼ିଛି, ଗାଁରେ ରହୁଥିଲି ୱାନ୍ କ୍ଲାସ ରୁ ଏଠିକି ପଳେଇ ଆସିଲି।
ଆଛା।
ତାପରେ ଏଠି ରହୁଛି ଏଠି, ଖାଲି ମଝିରେ ମଝିରେ ପର୍ବପର୍ବାଣି - କି ମାସେଛନ୍ତି ଦି ଦି ମାସେକ ଥରେ ବୁଲିବାକୁ ଗାଁକୁ ଯାଉଛି।
ହୁଁ କିନ୍ତୁ ଗାଁରେ ବଢିଆ ଥାଏ ଛୋଟବେଳେ
ତ ଜେଜେବାପା ଜେଜେମା ଯେମତି ରୁହନ୍ତି। ସେଥିପାଇଁ ଯିବାକୁ ପଡ଼େ, ନହେଲେ ତ ଗାଁକୁ ଟୋଟାଲି ବି ଯାଆନ୍ତିନି, ଗାଁରେ ଯେଉଁ ପାଣି ପବନ - ବହୁତ ଭଲ ଲାଗେ।
ଥଣ୍ଡା ବି ଲାଗେ ଖରା ଦିନେ।
ବି ଆହୁରି ମୋତେ ଖୁସି ଲାଗେ, କାରଣ ମାନେ ଗୋଟେ ସାହିରେ - ଆମ ଘର ତା ପର ସାହିରେ ମୋ ପିଇସି ଘର, ମୁଁ ସବୁବେଳେ ସେଠିକି ପଳାଏ।
ହୁଁ ହୁଁ ସେଠି ସବୁ କଣ ଏକାଠି ହେଇକି ଥାଆନ୍ତି ନା, କିନ୍ତୁ ଏଠି କଣ କେହି ଏକାଠି ହେଇକି ନଥାନ୍ତି।
ଆମର ତ ମାନେ ଭଲ ମାନେ ଜଣେ ମୋର ତିନିଟା ପିସି ଜଣେ ପିସି ମାନେ - ପାଖ ଗାଁ ରେ ବାହାହେଇଛନ୍ତି, ଗୋଟେ ଗାଁ ର ଗୋଟଏ ମାନେ ସାହି ଡିଫରେନ୍ସ
ଆଛା।
ତ ଯେତେବେଳେ ଆମର ତ ଇନଭଟର ନଥିଲା, ଏବେ ଇନଭଟର ଲାଗି ଯାଇଛି, ଗରମ ହେଲେ - ମାନେ ଲାଇନ କଟି ଗଲେ, ମୁଁ ତାଙ୍କ ଘରକୁ ପଳାଏ। ତାଙ୍କ ଝିଅ ବି ଅଛି ମୋଠୁ ବର୍ଷେ ସାନ ହବ। ତାଙ୍କ ସହିତ ମିଶିକି ବହୁତ ମଜା କରୁ। ତ ଗୋଟେ ସାଙ୍ଗ ମିଳିଗଲେ କି ଗୋଟେ ସାନ ଭଉଣୀ କି ବଡ ଭଉଣୀ ମିଳିଗଲେ ବହୁତ - ଭଲ ଲାଗିବ ନା, ଆଉ ଫାମିଲି ଯେତେବେଳେ - ଏକାଠୁଆ ମାନେ ହଉ ପିକ୍ନିକ ହଉ, ବହୁତ ମଜା।
କୁଆଡେ କୁଆଡେ ଯାଅ ପିକନିକ ରେ?
ପିକନିକ ରେ ସେଇ ପାଖ ଗାଁ ପାଖ ଏରିଆକୁ ଯାଉ ଆଉ।
ଫିସ ଟେକା କରି ଖାଅ।
ହଁ ଫି
ରୋଷେଇ ଏକା କରିକି।
ରୋଷେଇ ହେଇକା ହବ, କେକ୍ କଟିଙ୍ଗ ହବ।
ଆଛା ଆଛା। ପୁରା ସମସ୍ତେ ପୁରା ଏକାଠି ହେଇକି ଥାଆନ୍ତି ନା।
ବହୁତ ମଜା ଲାଗେ।
ହୁଁ।
ଆପଣ ମାନେ ଫ୍ୟାମିଲି ସିଷ୍ଟ କଲେ ଆପଣଙ୍କୁ ଭଲ ଲାଗେ?
ହଁ। ହ ସ ସମସ୍ତେ ପୁରା ଏକାଠି ଥାନ୍ତେ ପୁରା ଗପ ପୁରା ଚାଲିଥିବ। ଆଉ ଟାଇମ ବି ବହୁତ ଶୀଘ୍ର ହଁ ତାପରେ ଟାଇମ ବି ବହୁତ
ଏତେ ଦିନ ପରେ ମାନେ ଏତେ ଦିନ ପରେ ଦେଖା ହବୁ ନା ସବୁ।
ହଁ।
ତ ବହୁତ ମଜା ହୁଏ ବହୁତ ଖୁସି ଲାଗେ।
ସମସ୍ତଙ୍କର ଗୋଟେ ଗୋଟେ ଗ୍ରୁପ ଥାଏ। ସ୍ତ୍ରୀ ଲୋକ ମାନଙ୍କର ଗୋଟେ ଗୋଟେ ଗ୍ରୁପ। ଛୁଆ ମାନଙ୍କର ଗୋଟେ ଗୋଟେ ଗ୍ରୁପ। ପୁଅ ମାନଙ୍କର ଗୋଟେ - ଗୋଟେ ଗୋଟେ ଗ୍ରୁପ ଥାଏ। ସେମାନେ ଖାଲି ଫୋନ ନେଇିଁ ଥାବେ।
ଆମେ ତ ସବୁ ଫୋନ ଗୋଟେ ଗୋଟେ ଧରିକି ବସିଥିବୁ ଗୀତ ଲଗେଇକି ଡ୍ୟାନ୍ସ କରିବୁ।
ହଁ ବଢିଆ ଲାଗେ ସବୁ ମିଶିକି ଏଇ ଯୋଉ କରନ୍ତି।
କି ଚେୟ ରେ ଏକା ବି ଖେଳୁ ବହୁତ ମଜା ଲାଗେ। ଆଉ ମୁଁ ଯେମିତି କହିଲି ଆମ ଗାଁ ମାନେ ଆରପଟେ ଆର ସାହିରେ ପିଇସି ଘରେ ସେଠି ବି ମୁଁ ଯେତେବେଳେ ବି ଯାଏ ପିଇସି ଲସି କରିବେ। କେକ୍ ବନେଇବେ।
ମୁଁ ଏବେ ବି ଆମ ମାନେ ଫ୍ୟାମିଲି ଗ୍ରୁପ୍ ଅଛି ସେଇ ଗ୍ରୁପ୍ରରେ ବି ମୁଁ ପି ସି ପଠାନ୍ତି ମାନେ ସେ ସେ ଟିକେ ଭଲ ମାନେ ଖାଇବା ବନାନ୍ତି ତ ଲସି କରିକି ମୋ ଭଉଣୀ ପଠାଇଥିଲା କହିଲା ଆସ ମାନେ କିଏ ଖାଇବ ମୁଁ କହିଲି ମୁଁ ଯିବି କହୁଚି କେବେ ଆସିବୁ ଆସୁନୁ। ମୁଁ କହିଲି ଯିବି ପାଠ ଚାଲିଚି ଛୁଟି ହଉ ଯିବି ଛୁଟି ମିଳୁ ଯିବି।
ଆଚ୍ଛା ତମକୁ କୋଉ କଣ ରୋଷେଇ ଆସେ।
ମତେ ସତେ କହିବି କିଛି ରୋଷେଇ ଆସେନି। ସେଇ ଇପି ମ୍ୟାଗି ଯାହା ଆସେ। ନର୍ମାଲ ଲୋକଙ୍କୁ ତ ଆସେ ଏଗୁଡ଼ା। ଆପଣଙ୍କୁ ବି ଆସିଥିବ?
ହଁ।
ତ ମତେ ସେଇଗୁଡା ରୋଷେଇ ଆସେ।
ହଁ ଆଉ ଚା ଏକା କରି ଆସେନି?
କଣ କହିଲେ?
ଚା କରି ଆସନି ଚା?
ହଁ ଚାରେ କଣ ପଡେ ସେଟା ତ ମୁଁ ଜାଣିନି ବି।
ହୁଁ।
ସାରେ ତ ଅମୁଲ ପଡେ ଆଉ ଚା ପତି ପଡ଼େ ଆଉ ପାଣି ପାଣି ପଡ଼େ ସେଇଟା ବି ଜାଣିନି।
ଚାର। ଆଜିିଏ କିଏ କିଏ ଅମୁଲ ପକେଇକି ବି କରନ୍ତି କିଏ କିଏ କ୍ଷୀରରେ ବି ଚାହା କରନ୍ତି।
ହଁ କ୍ଷୀର ଚା ଟା ମତେ ଏତେ ମାନେ ଇଏ ଲାଗେନି ସେଇଟା ଗରମ ପିଉ ପକା ମାନେ ଜିଭ ସିଝିଯାଏ।
ଆଚ୍ଛା।
ଅମୁଲ ଚାହା ଟା ଟିକେ ଭଲ ଲାଗେ ମତେ।
ସ ମୁଁ କେବେ ଅମୁଲ ଚା ପିଇନି। ମୁଁ କେବେ ଅମୁଲ ଚା ପିଇନି।
ସବୁବେଳେ କ୍ଷୀର ଚା।
ହଁ ଆମର କ୍ଷୀର ଚା ସବୁବେଳେ।
ମୁଁ ଫ୍ରାଏଡ଼ ରାଇସ୍ ବେଳେବେଳେ ବନାଏ କିନ୍ତୁ ସେଇଟା ବି ମୁଁ ଏତେ ମାନେ ଭଲରେ ବନେଇ ଯାଣିନି। ସେଇଟା ବି ମାମା ହେଲ୍ପ କରନ୍ତି ମାନେ ମାମା ଚାଉଳ ସିଝି ଦେଇଥିବେ। ଆଉ ମୁଁ ଖାଲି ପିଆଜ କାଟିବି ଆଉ ଯାହା କଟାକଟି ସବୁ ପରିବା ଏକା ଥିବ ଫ୍ରାଏଡ ରାଇସ୍ ତେ ପରିବା ପଡ଼େ ବି-ବିଟି ଗାଜର ଏଇଟା ସବୁ କାଟିଦେବି। ତାପରେ ଅ ସେଇଟା ଟିକେ ଭାଜା ଭାଜି କରିଦେବି ଏଇଗୁଡା ମୁଁ କରେ ଛୋଟ ମୋଟ କାମ। କଟାକଟି କାମ ମୁଁ କରିଦିଏ। ବାକି ସବୁ ମାମା କରନ୍ତି ସେ ତେଜପତ୍ର ହରୀକା ପଡ଼ିବ ଲଙ୍କା ଗୁଣ୍ଡ ଲ ଲଙ୍କା ଗୁଣ୍ଡ ଲୁଣ। ଏ ସବୁ ଯାକ ମାନେ ମାମା କରନ୍ତି ସେଗୁଡା ତ ମୁଁ ଜାଣିନି କେତେ କଣ ପକା ହବ।
ହଁ ନାଇଁ ନାଇଁ ଆଟଲିଷ୍ଟ କିଛି କିଛି ରୋଷେଇ ତ ଶିଖିଥାଅ।
ଇପି ରେ କଣ ଖାଲି ଇପି ପକେଇଦେଲ ପାଣି ପକେଇଦେଲ ମସଲା ପକେଇଦେଲ ସଇଲା।
ହଁ କିନ୍ତୁ ହେଲେ ବି କିଛି କିଛି ଆଟଲିଷ୍। ମାନେ ବେ ମାନେ ବେସିକ ରୋଷେଇ ତ ଶିଖିବା ଦରକାର।
ମୁଁ ତ ଭାତ ବି ସିଝିବା ଶିଖିନି କେମିତି ସିଝାନ୍ତି।
ଉଁ ହୁଁ ହୁଁ ହୁଁ।
ଭାତରେ ମାନେ କଣ ଖାଲି ପାଣି ଦିଅନ୍ତି କିନ୍ତୁ ସେ କେତେ ସମୟ ସିଝେ ଗୋଟେ ଗୋଟେ ଚାଉଳ ଲେଟରେ ସିଝେ।
ହଁ। ଯୋଉଗୁଡାକ ନୁ ମାନେ ପୁରୁଣା ଚାଉଳ ହେଇଥାଏ ସେଗୁଡାକ ଲେଟ ରେ ସିଝେ।
ଆଉ ଗୋଟେ ଗୋଟେ ଜଲଦି ସିଝିଯାଏ ପୁଣ କିନ୍ତୁ ରଖିଦବ ଯଦି ତାକୁ ଘୋଡ଼େଇ ଦବ ଟାଣ ହେଇଯାଏ ନା କଣ। ପୁଣି।
ସେଇଟା ହଉଛି ଅରୁଆ ଚାଉଳ ଟା।
ଓହୋ ମୋ ମାମା ତ କରିକି ଦିଅନ୍ତି ମୁଁ ଖାଏ ମୁଁ ଏତେ କଥା ଜାଣିନିି ବି।
ହୁଁ ହୁଁ।
ଇପିରେ କଣ ମାନେ ଲୁଣ ମିଶିକି ଆସୁଛି ବୋଲି ଲୁଣ ପକେଇଆକୁ ପଡୁନି ଜଣେ ଜଣେ ତ ଲୁଣ ପ କେହି ଖାଆନ୍ତି ମୋ ଦିଦି ସେମିତି ଖାଏ ତାକୁ କିନ୍ତୁ ମାନେ ଭେଜିଟେବୁଲ ଇପି ପସନ୍ଦ। ସେ।
ଜଣେ ଜଣେ ପିଆଜ, ଟମାଟୋ ସବୁ ପକା କ୍ୟାପସିକମ, ଗାଜର ସବୁ ପକେଇକି ଖାଆନ୍ତି। ଆଉ ଜଣେ ଜଣେ ରସୁଣ ବି ପକେଇକି ଖାଆନ୍ତି ଇପିରେ।
ସେଗୁଡ଼ା। ରସୁଣ ତ ପକାଏନି ମୋ ଦିଦି ଏଇଗୁଡ଼ା ସବୁ ଯଉ ଆପଣ କହିଲେ ସେଇଗୁଡ଼ା ପକେଇ ଖାଏ କିନ୍ତୁ ସେଇଗୁଡ଼ା ମ୍ୟାଗିରେ ଭଲ ଲାଗିବ ଇ ଇପି ରେ ଭଲ ଲା
ହଁ। ଇପିରେ ଏମିତିରେ ବି ଇପି ମସଲାରେ ଛୋଟ ଛୋଟ ହଉଛି ଗାଜର ଆସିଥାଏ। ଛୋଟ ଛୋଟ ବିନ୍ସ ବି ଆସିଥାଏ।
ସେଇଗୁଡା ମତେ ବହୁତ ଭଲ ଲାଗେ ଖାଇବାକୁ ମୁଁ ସେଇଗୁଡା ବାଛିକି ହିଁ ଖାଏ। ମୁଁ ମ୍ୟାଗିରେ ବହୁତ ଥର ଭାବିଚି ଏମିତି ଭେଜିସ ମ୍ୟାଗି କରିବି କିନ୍ତୁ। କହିବି ଏତେ କାମ କିଏ କରିବ କଟାକଟି ଥାଉ ନର୍ମାଲ କରିଦେବି ସେମିତି।
ଏତେ ଖାଇବା କଥା ନୁହେଁ ମ୍ୟାଗି ପଛେ ଖାଇଦବ ଇପିରେ ବହୁତ କଲର ଥାଏ ନା।
ହଁ ମ୍ୟାଗିରେ ଯେତିକି କଲର ନାଇ ଇପିରେ ସେତିକି କଲର ଏବେ ବି ମାନେ ଅ ଅଟାର ମ୍ୟାଗି ଆସୁଛି। ଆପଣ ଟେଷ୍ଟ କରିଛନ୍ତି?
ହଁ ଅଟା ବାଲା ମ୍ୟାଗି ଟା ବରଂ ଖାଇବ କିନ୍ତୁ ସେ ନର୍ମାଲ ମ୍ୟାଗି। କି ଇପି ଟୋ ଇପି ତ ଟୋଟାଲି ବି ଖାଇବା କଥା ନୁହେଁ ସେଥିରେ ବହୁତ କଲର ଥାଏ।
ମୁଁ କିନ୍ତୁ ଖାଏ ଉଁ କହିବେ ନାଇଁ ଏଇଟା ମଇଦା ଖାଆନି। ଆଉ ମୋମୋ ତ ମୁଁ ଅଧିକ ଖାଏ କିନ୍ତୁ ଏ ଏବେ ମନା କରୁଛନ୍ତି ଘରେ ଖାଇବାକୁ ଅଟାରେ କହୁଛନ୍ତି ମୋମୋ କରିକି ଖା। ମୁଁ କହିଲି ଅଟା ମୋମୋ କଣ ଭଲ ଲାଗିବ? କହୁଛି ଆଉ ମଇଦା ଖାଇଲେ ଦେହ ଖରାପ ହବ ଅଧିକ।
ହଁ ସେଇ ତ ଦେହ ଖରାପ ଯୋଗୁ ହିଁ ତ ଖାଇବା କଥା ନା।
ହଁ ସେଇ। ଏଇ ରୋଗ ନା ଟା ଯଦି ପଳାନ୍ତା ତାହେଲେ ସବୁ ଲୋକ ଫ୍ରିରେ ବୁଲନ୍ତେ ରୋଗ ଯୋଗୁ ଅଧିକ।
ଆଉ ନହେଲେ ପୁଣି ଲୋକମାନେ ପୁରା କୁ ତାଙ୍କର ଗର୍ବ ଏକା ବଢିଯା
ଏବେ ରୋଗ ଯୋଗୁ ବି ଶୀଘ୍ର ମାନେ ଲୋକଙ୍କର ଡେଥ୍ ହେଉଛି। ଚାଳିଶ ବର୍ଷରୁ ରୋଗ ଷ୍ଟାର୍ଟିଂ ହେଇଯାଉଛି ଏଇସବୁ ମାନେ ପଲ୍ୟୁସନ୍ କାରଣରୁ।
ହଁ।
ଆଗରୁ ଲୋକମାନେ ଶହେ ବର୍ଷ ନବେ ବର୍ଷ ଅଶୀ ବର୍ଷ ଏମିତି ବଞ୍ଚୁଥିଲେ। ଏବେ ତ ଚାଳିଶ ବର୍ଷର ରୋଗ ଷ୍ଟାର୍ଟ ପଚାଶ ଷାଠିଏ ଭିତରେ ଶେଷ।
ହୁଁ।
ମୋ ମାମାଙ୍କୁ ଆଉ ବାବାଙ୍କୁ ବି ଡାଇବେଟିସ।
ନା ନା ତ ତାଙ୍କ ଧ୍ୟାନ ରଖ ତମର ବି ଧ୍ୟାନ ରଖ।
ମାନେ ଅଳ୍ପ ବର୍ଷ ବୟସରେ ବି ଲୋକଙ୍କୁ ଡାଇବେଟିସ୍ ହେଇଯାଉଛି। ମୋ ଭାଇ ଜଣେ ତାଙ୍କ କୁ ଏବେ ଏଜ୍ ସେଇ ପଚିଶ ପାଖାପାଖି ଏଇ ବୟସରୁ ଡାଇବେଟିସ୍।
ଓହୋ। ଓ ହୋଉ ମୁଁ ରଖୁଛି ମୁଁ ଆଉଥରେ କଲ କରୁଛି।
ଠିକ୍ ଅଛି।
ମୁଁ ଆଉଥରେ ମୋ ଆଡୁ କଲ୍ କରୁଛି।
ହୋଉ।